ହ୍ୟାଲୋ। ହଁ ଭାଇ। ଏ ସବୁ ଭଲ ଆଉ
ହଁ, ନା ମ ମୁଁ ରଜ ଦିନ ଯାଇଥିଲି ଟିକେ କପିଳାସ ବୁଲିବାକୁ ବୁଝିଲୁ।
ହଁ।
ହଁ କ ହଁ ଟିକେ ଆମ ସାଙ୍ଗ ଦି ଜଣ ଯାଇଥିଲୁ। ଜଣେ ସେ ବଡଚଣା ସାଙ୍ଗ।
ହଁ।
ଆଉ ଦି ଜଣ ଆମେ ଯାଇଥିଲୁ। ଭଲ ଜାଗା ଟିଏ। ଆଉ କିନ୍ତୁ ସେ ପ ପ୍ର ରଜ ଦିନ ଯେହେତୁ ଯାଇଥିଲୁ ଆମେ ପ୍ରବଳରୁୁ ଅତି ପ୍ରବଳ ଲୋକ।
ହଁ ରଜ ଦିନ ଭାରି ଭିଡ ରହେ। ସେଇଟା ମାନେ କଣ କହିଲ ଏ ସମସ୍ତେ ବୁଲିବା ପାଇଁ ଚାହାନ୍ତି। ସମସ୍ତେ ମାନେ ସବୁ ଅ ସବୁ ସ୍ପଟ୍ ସବୁ ଫିଲଫ୍ ଥାଏ ହେଲା କି ସେଥିଲାଗି ଆଉ କିଛି ମାନେ ଫାଙ୍କା ନଥାଏ। କି ମାନେ ଯେତେ ଭିଡ ରହିଛି।
ହଁ ନାଇଁ ତୁ ସାଙ୍ଗ କହନା କହନା ଆମେ ଠାକୁରଙ୍କୁ ଦର୍ଶନ କରିପାଇଲୁନୁ। ଆଉ ଆମେ ତିନିଟା ବେଳେ ଦର୍ଶନ କଲୁ ଆମେ ପ୍ରଥମେ କଣ କଲୁ ନା। ଆମର ତ ତିରି ତି ଶ ତିନି ଶହ ଫଁ ତିନି ଶହ ପଞ୍ଚଷଠି ନା କେତେ ପାହାଚ କପିଳାସ ଉପରକୁ
ସେଇ ତିନିଶହ ପଞ୍ଚଷଠି।
ହଁ ତିନିଶହ ପଞ୍ଚଷଠି ପାହାଚ ଆମେ ଚଢିଲୁନୁ। ଆମେ ଏପଟେ ଆମେ ମଟର ଯାନ ନେଇ ଏପଟ ବାଟେ ଆମେ ବୁଲିକି ମ ମନ୍ଦିର କତିକି ପଳେଇଲୁ।
ହବ।
ମନ୍ଦିରକୁ
ହେଟା ପାହାଚରେ ଆରେ ଦେଖ ତମେ ମିସ୍ କରିଦେଲ ପାହାଚରେ ଯୋଉ ମଜା ଆଉ ଗାଡ଼ିରେ ଗଲେ ମଟର ଯାନରେ ସେଟା ଆଉ ମଜା ରହେ। ଆଉ ଯୋଉ ମାଙ୍କଡ ତା ଭିତରେ ରହୁଥିବେ କେଁ କେଁ ହଉଥିବେ। ଆଉ ଯୋଉ ପାଣି ଯୋଉ ଝରଣା ବୋହୁଥିବ। ସିଏ ଯୋଉ ଦୃଶ୍ୟ ପୁରା ଅ ସେଇଟା ଯୋଉ କହନ୍ତି ନା ଆମର ପୁରା ମନ ବୁଦ୍ଧ ହେଇଯାଏ ପୁରା ଦେଖିଲେ।
ହଁ ହଁ ସାଙ୍ଗ ଠିକ୍ କଥା ଯେ ଯେହେତୁ ଆମେ ଦି ଜଣ ଯାଇଥିଲୁ ଆଉ ଅବହେଳା ବି ହେଇଗଲାଣି ଆମେ ଯାଏ। ଆମେ ଯାଇ ଏଗାରଟା ବେଳେ ଆମେ ସିନା ଯାଇଥାନ୍ତୁ ତୁ ତ ପାଞ୍ଚ ସାତ ଜଣ ଗଲୁ ଗୋଟା ମଜାମସ୍ତି କଲୁ। ଆଉ ପାହାଚ ଚଢ଼ି ଚଢ଼ି ଗଲୁ। ଭଲ ଗୋଟା ଲାଗିବ ଆଉ ଦି ଜଣ ଯାଇଚୁ ଆମେ।
ତାପରେ ସେଠି ଯୋଉ ଅଛନ୍ତି ସବୁ ମାଙ୍କଡ଼ ସବୁ ସିଏ ସବୁ କଣ ଆଉ କାହାକୁ ମାନୁ ନାହାନ୍ତି। ଆଗରୁ ଯାହା ସବୁ ମାନୁଥିଲେ ଏବେ ସବୁ ଯୋଉ ଲୋକ ସବୁ ଦଉଚନ୍ତି ମାନେ ଏତେ ପା ଆକ୍ ସେ ଆଣିକି ପାଖରେ ରଖି ଦଉଚନ୍ତି। ପାଖରେ ବସଉଚନ୍ତି ସେ ସବୁ କଲାଏଳକୁ କୁ ଏବେ ଆଉ ସେ ମାଙ୍କଡ଼ କାହାକୁ ମାନୁନାହାନ୍ତି।
ନା ମାଙ୍କଡ ଆଉ ମାନୁନାହାନ୍ତି ସାଙ୍ଗ ସେ
ତାପରେ ଆଉ ଗୋଟେ କଥା ଆମେ ଯୋଉ ଆମେ ମୁଁ କହୁଚି ହଁ କୁହନ୍ତୁ ତମେ ତମେ କୁହ ତାପରେ ମୁଁ କହିବି ଆଉ‌।
ହଁ ସାଙ୍ଗ ମୁଁ ଯାଇ ଏଗାରଟା ବେଳେ ପହଞ୍ଚିଲି। ଆ ଦିନ ଏଗାରଟା ଆସି ହେଲାଣି ଆଉ ମୁଁ କଣ
କିଏ କିଏ ଯାଇଥିଲ?
ଘରୁ ଆମେ ବାହାରିଲୁ ପାଖାପାଖି ଦଶଟା ବାଜିଗଲାଣି ହଁ। ଦଶଟା ଆମକୁ ଘଣ୍ଟାଏ ନାଗିଲା ଆମ ଘର ପାଖରୁ ପଚାଶ କିଲୋମିଟର ହବ ଆଖାପାଖି ଆଖାପାଖି ପଚାଶ କିଲୋମିଟର ଭିତ ଭିତରେ ହବ।
ଓ ହୋ
ଆମକୁ ଘଣ୍ଟାଏ ଲାଗିଲା ଆମେ ଯାଇ ପହଞ୍ଚିଲୁ ସାଏ ଏଗାରଟା ଦଶ ପନ୍ଦର ହବ ଯେହେତୁ ଆମେ ଘରେ ଟିକେ ପିଠା ଖାଇକି ଯାଇଥିଲୁ ରଜରେ ଆମକୁ ଟିକେ ଭୋକ କଲା ଆମେ କଣ କଲୁ ନା
ଭୋକ କଲାଣି ମାନେ ଠାକୁର ଦର୍ଶନ କରିସାରିଲା ପରେ
ନା ନା ଯେହେତୁ ଭିଡ ଦର୍ଶନ କରିହବ ନାହିଁ ଆମେ ଆମକୁ ଭୋକ କଲା ଆମେ ଦେଖିଲୁ ଯେମିତି ଦର୍ଶନ କରିହବନି ଆମେ କଣ କଲୁ ନା ଭଲ ଛୁଙ୍କ କରି ଦହିବରାଟିିଏ ମନ୍ଦିର ପାଖ ପାଖରେ ଦି ଦିଆଯାଉଥିଲା ଆମେ କ ଆମେ କଣ କଲୁ ନା ଟିକେ ଦହିବରା ଟିକେ ଖାଇଦେଲୁ ଦହଘରାଟି ଦଉଥିବା ବ୍ୟକ୍ତିର ବ୍ୟବହାର ଭଲ ଥିଲା ଏବଂ ଜିନିଷ ଜିନିଷ ସବୁ ସଫାସୁତୁର ମଧ୍ୟ ଥିଲା।
ସେ ମନ୍ଦିର ପାଖରେ ମାନେ ସେ ସବୁ ସଫା ରଖିବା ଦରକାର କାହିଁକି ନା ସେଠି ଯଦି ମନ୍ଦିର ପାଖରେ ସେ ଇଟି ଅଳିଆ କରିବେ ବି ଏମ ସି ବାଲା ତ ଧରିବେ ଏକରେ ସଫା କର୍ମ କର୍ମୀ ମାନେ ବି ଧରିବେ, ସେଥିରେ ତାର ଲସ୍ ହବ ତାପରେ ବି ଯୋଉ ଲୋକମାନେ, ପର୍ଯ୍ୟଟକ ମାନେ ଯାଉଛନ୍ତି ସେ ସେଇଟା ଜାଗାକୁ ଦେଖିକି କହିବେ, ଏତେ ନାସ୍ନା ଜାଗାକୁ କିଏ ଆସୁଛି ଆଉ ସେ ପର୍ଯ୍ୟଟକ ମାନେ ଆହୁରି କମିଯିବେ ତା ଭିତରୁ
ହଁ, ସେଠୁ ଆମେ ସେଠୁ ଆମେ ହଁ ସେଠୁ ଆମେ
ସଫା ରଖିବା ଦରକାର।
ହଁ, ସେଠୁ ଆମେ କଣ କଲୁ ନା ଦହିବରା ଆମେ ଦୁଇ ସାଙ୍ଗ ଖାଇଲୁ
ହୁଁ
କି ଆମେ ଭିଡ ଦେଖି ଆମେ ଭାବିଲୁ ଏବେ ଲାଇନ୍ ରେ ଠିଆ ହବାଟା ଆମର ବୃଥା ହବ। ଆମେ କଣ କଲୁ ନା ଆମେ ସବୁ ପ୍ରକାର ଭାବିଲୁ, ସେଠି କିଛିଟା ଛବି ଉଠେଇଲୁ ଛବି ଉଠେଇ, ଆମେ କଣ କଲୁ ନା ଆମେ ପାହାଡ଼ ଚଢିବାରେ ଲାଗି ପଡିଲୁ। ପାହାଡ ଚଢିବା ପାହାଡର ସ ସବା ଉପର ସ୍ଥାନରେ ଥିଲା ଆମର ଦେବପୀଠ ଏବଂ ପାହାଡ କୁ ଯିବା ବାଟ ସମୟ ବାଟରେ ଥିଲା ଏନ୍ତୁଡି ଶାଳ, ଏନ୍ତୁଡି ଶାଳ ରେ ଆମେ ଦର୍ଶନ କଲୁ ଦେବପୀଠ ଉପରକୁ ଚଢି, ଚଢି, ଚଢି, ଚଢି ଆମକୁ ପାଖାପାଖି ଅଢେଇ ଘଣ୍ଟା ଲାଗିଲା ଆମେ ଯାଇ ଉପରେ ପହଞ୍ଚିଲୁ, ଅଢେଇ ଘଣ୍ଟା ଲାଗିଲା! ଯିବା ଯିବା ନାଇଁ ଯିବାକୁ ସମୟ ଲାଗିବ, ଟାଇମ ଲାଗିବ ଯିବାକୁ ଅଢେଇ ଘଣ୍ଟା କି ଆଖାପାଖି ଦେଢ଼ ଘଣ୍ଟା ଲାଗିଲା, ମୁଁ ଠିକ୍ ସେ କହିପାରୁନି
ହୁଁ ସେ ଦେଢ ଘଣ୍ଟା, ଘଣ୍ଟେ, ଦେଢଘଣ୍ଟା ଦି ଘଣ୍ଟା ଲାଗିଥିବ।
ହଁ ଏମିତି ଲାଗିଲା, ଆଖାପାଖି ଆମେ ଯାଇ ପହଞ୍ଚି ଗଲୁ ଦେବପୀଠ ପୁରା ପାହାଡର ଉଚ୍ଚ ସ୍ଥାନରେ
ହଁ ସେ ପାହାଡ଼ର ଯୋଉ ଉଚ୍ଚ ସ୍ଥାନରେ ତାର ଯୋଉ ଦୃଶ୍ୟ ଥିବ ସେ ପୁରା ଅଲଗା ପ୍ର ପ୍ରକାର ଦୃଶ୍ୟ ଥିବ, ସେଇଠି ସବୁ ଫଟୋ ଫଟ ଉଠେଇଲେ
ଦୃଶ୍ୟଟା ପୁରା, ଦୃଶ୍ୟଟା ପୁରା ଅଲଗା ପ୍ରକାର ଥିଲା। ଆଉ ମୁଁ ଛବି ଉଠେଇଲି, ମୋ ସାଙ୍ଗ ବି ଛବି ଉଠେଇଲା। ହଁ ଆମେ ସ ସବୁ ଆମେ ସବୁ ଛବି ଉଠେଇ ବିଭିନ୍ନ ପ୍ରକାର କଲା ସମୟରେ ଝାଳ ନାଳ ହେଇ ପଡି଼ଲୁ ଆଜ୍ଞା। କଣ ମୁଁ ଆପଣଙ୍କୁ ମୁଁ ପାଣି ବୋଟଲ ଗୋଟେ ତଳୁ ଯାହା ହଉ, ଠାକୁରଙ୍କ ଦୟାରୁ ପାଣି ବୋଟଲ ଗୋଟେ, ଥଣ୍ଡା ପାଣି ବୋଟଲ ଚିଲ୍, ପାଣି ବୋଟଲ ଟେ ନେଇଥିଲି ସାଙ୍ଗରେ। ସାଥିରେ ପାଣି ଢୋକେ, ଢୋକେ ପିଉ
ନାଇଁ ଯୁଆଡ଼େ ବି, ଯୁଆଡ଼େ ବି, ଯୁଆଡ଼େ ବି ଯିବା କଥା ପାଣି ବୋତଲଟା ସାଙ୍ଗରେ ନେବା ଦରକାର। କାହାର କେତେବେଳେ କଣ ହେଉଛି ପାଣି ବୋତଲ ଟା ଥିଲେ ହଁ ପାଣି ଟିକେ ସାହାଯ୍ୟ କରିପାରିବ, ଯିଏ ହଲେ ବି ସାହାଯ୍ୟ କରିପାରିବ।
ଆଜି ଭଲ ଅଛି, ମନ୍ଦ ଅଛି, ପାଣି ଟୋପେ, ଜଳ ଟୋପେ ନିହାତି ଆବଶ୍ୟକୀୟ
ହଁ, ସେଇ ସବୁ ନ କଲେ ଆଉ କଣ ଅଛି ଜୀବନରେ? ଆଉ ଜୀବନ ତ ଗୋଟେ ଚଲା ପଥ, ଆଜି ଅଛି କାଲିକିି ନାହିଁ।
ହଁ।
ସେଇଆ ସବୁ ଚାଲେ। ହୁଁ।
ଆମେ ଦୁଇ ଜଣ ସାଙ୍ଗ ଗଲୁ ମୁଁ ଏମିତି ହେଲା ଏମିତି ହେଲା କି ଏତେ ଜୋର ଗରମ ହେଲା ବାଟରେ ଦେବପୀଠ ଉପରେ ପହଞ୍ଚିଲା ବେଳକୁ ସେଠି ଲେମ୍ବୁ ପାଣି ଏବଂ ଦହି ଚିନି, ଲୁଣ ମିଶ୍ରୟ କଣି ଗୋଟିଏ ଲୋକଟିଏ ଭଲ ଭାବରେ ଫେଣ୍ଟିକି ଦହି ପାଣି ଦଉଥିଲା। ଆଜ୍ଞା ପାଣିଟି ଯେତେବେଳେ ମୁଁ ପିଇଦେଲି ଆଜ୍ଞା ଆତ୍ମା ତୃପ୍ତି ଏବଂ ଶାନ୍ତି ହେଇଗଲା।
ହୁଁ ସେ ପାଣି ସବୁ ବହୁତ ଭଲ ଲାଗେ। କାହିଁକି ନା ଯେତେବେଳେ ଆପଣ ଶୋଷରେ ଥିବେ ସେ ପାଣି କିଏ ଯଦି ଦେଇଦେଲା ନା ପୁରା ବଢ଼ିଆ ଲାଗିବ।
ହଁ ଗ୍ଲାସ ଆଜ୍ଞା ଦଶ ଟଙ୍କା ନଉଥିଲା।
ହଁ।
ଗ୍ଲାସ ଆଜ୍ଞା ଦଶ ଟଙ୍କା ନଉଥିଲା। ଆମେ ଦୁଇ ଦୁଇ ଗ୍ଲାସ୍ ପିଇଲୁ। ଦି ଜଣ ବେଶୀ ପିଇଲେ ବେଶୀ ପିଇଲେ ଆଉ ଚାଲି ହବନି। ହଁ ଆମେ ଦୁଇ ଦୁଇ ଗ୍ଲାସ ପିଇଲୁ କିନ୍ତୁ ଇଚ୍ଛା ହଉଥିଲା ଆଜ୍ଞା ସେ ବାଲ୍ଟି ତକ ପିଇଦବାକୁ ଟୋଟାଲି।
ହଁ ହଁ ସେଟା ତ ସେ ଏମିତିଆ ବନେଇଥିଏ ଯେ ପୁରା ଅଧିକା ମାନେ ଆମେ ମାନେ ବହୁତ ପିଇବାକୁ ଇଚ୍ଛା ହୁଏ ସବୁ। ସେସବୁ ମାନେ ବହୁତ ମାନେ ଟେଷ୍ଟୀ ବି ଥାଏ ଟେଷ୍ଟ ବି ସ୍ବାଦ ବି ଲାଗିଥାଏ ତାକୁ ତାପରେ କଣ ସେଇ ସବୁ ରହେ ସେ ଏରିଆରେ। ଆଉ ତ ଅଧିକା ତ ମାଙ୍କଡ ରହେ ଭୋଗ କରିକି ଆଣିକି ରଖିଲା ବେଳକୁ ମାଙ୍କଡ଼ ଏପଟରେ ନେଇସାରିଥିବେ।
ହଁ ମାଙ୍କଡ ସବୁ କଣ ହେଲା ଭଳିଆ ହଉଚନ୍ତି। ଯା ହଉ ଠାକୁରଙ୍କର ସେ ବାହାନ ମାଙ୍କଡ ଆଉ କଣ ତାଙ୍କୁ ଆଉ କହିବା ଆମେ।
ହଁ।
ଭଗବାନ ସେ ଆମ ପାଇଁ
ସେଇ
ସେଠୁ କଣ ହେଲା ନା ଆମେ ଦୁଇ ଦୁଇ ଗ୍ଲାସ୍ ସରବତ ପିଇଲୁ।
ହୁଁ ଆଉ ଖାଇଲେ କଣ ସେଠି?
ସିଏ ଆମକୁ ଶୁଣୁନାହାନ୍ତି ସିଏ ଆମକୁ ଖୁସି ରେ ଆଉ ଆଉ ଗ୍ଲାସ୍ ଗ୍ଲାସ୍ ଦେଲା।
ହୁଁ।
ତେଣୁ ଆମେ ପିଇଲୁ ସେଠି ଦେବପୀଠ ଦର୍ଶନ କଲୁ ଦର୍ଶନ କରି ଧୀରେ ଧୀରେ ତଳକୁ ଆସିଲୁ ତଳକୁ ଆସିଲା ବେଳକୁ ସାଢେ ଦିଟା ପା ପାଖାପାଖି ହେଇଗଲା ସାଢେ ଦି ପାଖାପାଖି ଯେହେତୁ ହେଇଗଲାଣି ଆମେ ତଳକୁ ଆସି ଟିକେ ଥଣ୍ଡା ପାଣି ପିଇଲୁ। ପିଇକି ଦୁଇ ଦୁଇରୁୁ ପା ତିନି ଜାଗାରେ ଆ ପ୍ରସାଦ ସେବନ ହଉଥିଲା ବହୁତ ସା ମୋ ସାଙ୍ଗ କହିଲା ତୁ ଯାଇ ବୁଝୁ ମୁଁ ଯାଇଁ ବୁଝିଲି। ଗୋଟା ଜାଗାରେ ବୁଝିଲି ପ୍ରସାଦ ପ୍ରସାଦ କହିଲା ଶହେ ଟଙ୍କା। ଶହେ ଟଙ୍କାରେ ତାଙ୍କର ଥିଲା ପ୍ରସାଦରେ ଖେଚେଡ଼ି ଥିଲା ଡାଲମା ଥିଲା। ମୁଗ ଡାଲମା ଥିଲା ଖଟା ଥିଲା ଏବଂ ଅ ଘାଣ୍ଟ ଥିଲା କ୍ଷୀରି ଥିଲା। ଅଉଗୋଟ ଆଉ ଗୋଟେ ଜାଗାରେ ଆଁ ଭାତ ଭାତ ଥିଲା ଡାଲି ଥିଲା। ଖଟା ଥିଲା, ଘାଣ୍ଟ ଥିଲା। ସେଠି କହିଲା, ସେଠି କହିଲା ଅଶୀ ଟଙ୍କା ଆମେ କଣ କଲୁ ନା ସେଇ ଶହେ ଟଙ୍କିଆ ପ୍ରସାଦ ଟି ଆଣିଲୁ ଦୁଇ ଜଣ ଦୁଇ ଜଣ ଆଣିକି ପ୍ରସାଦ ସେବନ କଲୁ ଆତ୍ମା ତୃପ୍ତି ହେଇଗଲା। ସେ ଯାହା ବି ହେଇଥେ ହେଇଥାଉ ନା କାଇହିଁ ଭଗବାନଙ୍କ ନାଁ ଧରି ଖାଇଲେ ପ୍ରସାଦ କୁ ବାରି ବାରି ହବ ନାହିଁ। ପ୍ରସାଦ ଟି ଆ ପ୍ରସାଦ ଟି ଆତ୍ମା ତୃପ୍ତି କଲା।
ପ୍ରସାଦ ତ ପ୍ରସାଦ ହେଇଥାଏ ଭଗବାନଙ୍କର ତ ସବୁ ଆଉ କଣ ତାକୁ ବାରିଲେ କଣ ହବ।
ହଁ। ସେଠୁ ଆମେ ଖାଇଲୁ ଦୁଇ ଜଣ ଖାଇକି ଟିକେ ବିଶ୍ରାମ କଲୁ ବସିଲୁ ଆମେ ଯେମିତି ତିନିଟା ବାଜିଲା ଆମର ଭାଗ୍ୟବଶତ ଆମର ଆଉୁ ତୁ ତିନି ଜଣ ସାଙ୍ଗ ଆମ ସହିତ ଦେଖାହେଲେ ସେଠି
ହୁଁ।
ଯେହେତୁ ସେ ଦେଖା ହେଲେ ଆମେ ତାଙ୍କ ସହିତ ବି କିଛିଟା ଫଟୋ ଉଠେଇଲୁ। ଫଟୋ ଉଠେଇ ଆମେ ପାଞ୍ଚ ଜଣ ସାଙ୍ଗ କଣ କଲୁ ନା ଲାଇନ ରେ ଠିଆ ହେଇଗଲୁ। ଭାଗ୍ୟ ବଶତଃ ମନ୍ଦିର ପୁରା ଫାଙ୍କା ହେଇଯାଇଥିଲା। ଆମେ ଭଲ ଭାବରେ ଠା କୁରଙ୍କୁ ଦର୍ଶନ କଲୁ ଭୋଗରାଗ କଲୁ ଏବଂ ତା ପରେ ଯେତେବେଳେ ଆମେ ବାହାରିଲୁ ଆପଣ ଭାବି ପାରିବେନି ଏତେ ଜୋର ଧୁମାଳ ଆଇଲା ମେଘ ପବନ ଆଇଲା ଆମେ ଆସୁଥିବା ବାଟରେ ମ ମ ମନ୍ଦିରର ଗେଟ୍ ପାଖରେ ଥିବା ଆଶ୍ରୟସ୍ଥଳୀରେ ଆମେ ଆଶ୍ରୟ ନେଲୁ।
ଆଜ୍ଞା।
ସେଠି ତିନି ପାଞ୍ଚ ଜଣ ସାଙ୍ଗ ବସିଲୁ ଭଲ ମନ୍ଦ କଥାବାର୍ତ୍ତା ହେଲୁ ଦୁଃଖ ସୁଖ ହେଲୁ।
ଆଜ୍ଞା ସେଇ ଦେଖନ୍ତୁ ସେ ଯୋଉ ସାଙ୍ଗ ମେଳାରେ ଯିବା ସେ ଯୋଉ ମଜା ଟା ଆଉ କୋଉଠି ପାଇବେନି। ଆଉ ଯୋଉ ଆ ପରିବାର ସାଙ୍ଗରେ ଯିବା ଟା ସିଏ ଅଲଗା। ଆଉ ସାଙ୍ଗ ମେଳରେ ଯିବାଟା ସିଏ ଅଲଗା।
ହଁ ଏ ଜୀବନ ଜୀବନ ବଢିବା ସହିତ ଆଉ କୁଆଡେ ଯିବା ନା ବୁଲିବାକୁ ଆଉ ଇଏ ଧୀରେ ଧୀରେ ଧୀରେ ଧୀରେ ଆଉ କଣ ଆଉ ବୁଲି ହବ। ହ। ଆଉ ଯେତେବେଳେ ବୟସ ହେଇଯିବ ବିଭିନ୍ନ ହଁ ବିଭିନ୍ନ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଦାୟିତ୍ଵ ଏବଂ ପରିବାର ପ୍ରତି ନିଜର ଦାୟିତ୍ୱ ଧୀରେ ଧୀରେ ବଢିବାରେ ଲାଗିବ।
ହୁଁ।
ବୁଲା ବୁଲି କମି କମିବାରେ ଲାଗିବ ହଉ ହଉ ଭାଇ ମୁଁ ରଖୁଛି।
ହଁ ହଁ।